ହ୍ୟାଲୋ।
ଶୁଣିବାପାରୁଛନ୍ତି ଭାଇ ଶୁଭ ସକାଳ।
ଶୁଭ ସକାଳ ଦିଦି।
ଆଉ କଣ କରୁଥିଲେ ଭାଇ?
ଏଇ କଣ କରୁଥିନି ମୁଁ ମର୍ଣ୍ଣିଂ ୱାକ କରିକି ଆସିନି ମର୍ଣିଂ ୱାକ କରିକି ଖାଇକି ବସିଛି ଆଉ।
ଆଛା ଆଉ ଘରେ ପରିବାରରେ କିଏ କିଏ ଅଛନ୍ତି?
ଘରେ ପରିବାର ତ ସମସ୍ତେ ଅଛନ୍ତି ମା ଭଉଣୀ ବାବା ମା।
ଆଉ।
ଆଉ ତ ଆମର ଫାମିଲି ତ ଆମ ଫାମିଲି ବଡ ଆକ୍ତୁଆଲି। ତାପରେ ତ ସମସ୍ତେ ଜେଜେ ସିପାରି କି ଅଛନ୍ ଆଉ ବଡାପା ଅଛନ୍ ବଡମା ଅଛନ୍। କାକା ଅଛନ୍ ସମସ୍ତେ ଅଛନ୍।
ଆଚ୍ଛା ଆଉ ସକାଳ ଭୋଜନ କରିସାରିଲେଣି।
ଆଜ୍ଞା।
କଣ ଖାଇଥିଲେ ଆଜି।
ସକାଳେ ଆମର ଏବାଟେ ଜଷ୍ଟ ବେଙ୍ଗଲ ଆଉ ଓଡ଼ିଶା ବର୍ଡର ଭିତରେ ଆମ ଘର।
ଆଜ୍ଞା।
ତ ଆମର ଦେଖିବେ ବାଲେଶ୍ୱର ଲୋକ ପ୍ରାୟ ସବୁବେଳେ ସକାଳେ ମୁଢିି ଖାନ୍
ମୁଢ଼ି ମିକ୍ସଚର୍।
ମୁଢି ମିକ୍ସଚର ବା ମୁଢି ତରକାରୀ ଯାହାନେ ମୁଢି।
ଆଜ୍ଞା।
ଆମର ସେଇ ପାଇଁ ସକାଳୁ ଆଗେ ମୁଢ଼ି।
ଆଉ ମୁଢି ସହିତ କଣ ଖାଇଲେ ଆଜି ଭାଇ।
ମୁଢ଼ି ସାଙ୍ଗରେ ଆଣିଥିନି ମାର୍କେଟ ରୁ ଆଣିିଥିନି ତରକାରୀ ତରକାରୀ ଖାଇନି ଆଉ।
ଆଜ୍ଞା ଆଳୁଦମ୍।
ଆଳୁଦମ ଘୁଗୁନି ମତେ ଯାହା ଭଲଲାଗେ ଯେ ଦିନ ଆଉ।
ମାର୍କେଟରୁ ନେଇ ଆସନ୍ତି।
ମାର୍କେଟ ରୁ ନେଇ ଆସେ ଆଉ ମୁଁ ଯାଇତ ମାର୍କେଟ ମାର୍କେଟରୁ ନେଇ ଆସେ।
ଓ ଭଲ ଖାଦ୍ୟ ଗୋଟେ ଆପଣଙ୍କ ଯେହେତୁ ବେଙ୍ଗଲ ଆଉ ଓଡିଶା ବର୍ଡରରେ ମଝିଆ ମଝି ରହୁଛନ୍ତି ମୁଢି ପ୍ରସିଦ୍ଧ। ଆଉ ମୁଁ ଶୁଣିଥିଲି ଭାଇ ଏଇ ଯଉ ବାରିପଦାରେ ଅଛି ଏଇ ଦା ମାନେ ସ୍ୱର୍ଗସ୍ଥ ହେଲେ ଦେହ କଲେ ସମୟରେ ସେମାନେ ବି ସେଇ ସମୟରେ ମୁଢ଼ି ଖାନ୍ତି ତାଙ୍କର ତ ମୁଢ଼ି ଆଉ। ଓ ମାଂସ ପ୍ରସିଦ୍ଧ ନା।
ହଁ ସେଠି ମୁଢି ମାଂସ ହଁ ସେଠି ମୁଢି ମାଂସ ବେଶୀ।
ଖାସି ମାଂସ ମୁଢି ମାଂସ ପ୍ରସିଦ୍ଧ କେହି ତାଙ୍କର ଯଦି ମରିଯାଉଛି ଯାଉଛନ୍ତି ତାଙ୍କର ଏଇ ଯଉ ସଂସ୍କାର କରି ଆସିଲା ପରେ ବି ସେମାନେ ମୁଡ଼ି ଆଳୁ କଷା କରିକି ଖାଆନ୍ତି ଯେମିତି ଆମର କେହି ମରିଗଲେ ଏଠି ସଂସ୍କାର କରି ଆସିଲା ପରେ କଣ ରୋଷେଇ ହୁଏ ଭାତ ଡାଲି। ରୋଷେଇ ହୁଏକି ନାଇଁ ଆଉ ନହେଲେ ଡ଼ାଲମା ପୁରୀ ଏମିତି ରୋଷେଇ ହୁଏ। ସମସ୍ତେ ଖାଇବା ପାଇଁ ଅଲଗା ରୋଷେୟା କାହାକୁ କହିଦେନି ନିଜ ଘର ଲୋକ ତ ରୋଷେଇ କରନ୍ତିନି ଅଲଗା ଯଉ ପାଖରେ ଥାଆନ୍ତି ତାଙ୍କୁ କୁହା ହୁଏ। ସେଇ ରୋଷେଇ ହୁଏ କିନ୍ତୁ ବାରିପଦାରେ ନାଇଁ ତାଙ୍କର ମୁଢ଼ି ଆଉ ଆଳୁ କଷା ହଉ ଯାହା ତରକାରୀ ମୁଢ଼ି।
ବାରିପଦାରରୁ ଲୋକ ବହୁତ୍ ମୁଢି ଖାଆନ୍ତି ମୁଢି ଆମର ବାଲେଶ୍ଵର ଭିତିରେ ଯେତେ ସବୁ ଦେଖିବେ ବାଲେଶ୍ଵର ଭିିତରେ ଆମର ଏ ବାଟେ ଯେତେ ସବୁ ଅଛି ବ୍ଲକ ସବୁ ସମସ୍ତେ ମୁଢି କିନ୍ତୁ ବାଲେଶ୍ଵର ଆଗକୁ ଯିବେ ସେପଟେ ମୁଢି ମିଳିବନି।
ବାଲେଶ୍ଵର ଆଗକୁ ଗଲେ ମୁଢି ମିଳିବନି।
ନା ନା ସେବାଟେ ଖାଆନ୍ତିନି ବାଲେଶ୍ଵର ଆଗକୁ ପଳେଇଯିବେ ଆପଣ ସୁରକା ଯିବେ ଭଦ୍ରକ ଯିବେ ସେବାଟେ ମୁଢି ମିଳିବନି।
ସେମାନେ କଣ ପଖାଳ ଭାତ ଖାଆନ୍ତି ପ୍ରସିଦ୍ଧ ଆମ ଓଡିଶାରେ ଯଉ ଖାଦ୍ୟ।
ସେମାନେ ସକାଳୁ ଆମର ଜେଣକୁ ମୁଢି ଖାଉଚେ ସେଆଡେ ବେଶୀ ଉପମା ଖାନ୍ତି ଇଟିଲି ଖାଆନ୍ତି ଆପଣ ଅଲଗା
ଆଛା ଯେମିତି ଭାଇ ଶୁଣିଥିବେ ଆମରତ ଯେହେତୁ ଓଡିଶା ରାଜ୍ୟରେ ଆମେ ବସବାସ କରୁଛେ ଆମର ଓଡିଶା ରାଜ୍ୟର ପ୍ରଧାନ ଖାଦ୍ୟ ହଉଚି ପଖାଳ ଭାତ। ଜାଣିଚନ୍ତିତ।
ଆଜ୍ଞା।
ପଖାଳ ଭାତ ସହିତ କଣ ଖାଆନ୍ତି ଭଲ ଲାଗେ ଆପଣଙ୍କୁ?
ପଖାଳ ସାଙ୍ଗର ବେଶୀତ ମତେ ମା ଯେତେବେଳେ ପଖାଳ ଖାଆନ୍ ପଖାଳ ସାଙ୍ଗରେ ମୋତେ ବାଇଗଣ ଟିକେ ପୋଡ଼ା ହେଇଥିବ ବା ଆଳୁ ଟିକେ ପୋଡ଼ା ହେଇଥିବ ବା କିଛି ପରିବା ପୋଡା ହେଇଥିବ ସବୁ ଟିକେ ମା ଦଳ ଆଉ ମାଛ ଟିକେ ମାନେ ଭଲ ଲାଗେ।
ଆଚ୍ଛା ପଖାଳ ସହିତ ପ୍ରଧାନ ହଉଛନ୍ତି ଆମର ଆଳୁ ଚକଟାକି ଆଳୁ ସିଝା ହଉ ପୋଡ଼ାହଉ। ତା ସହିତ ବଡ଼ି ଭଜା ହେଇଥିବ ବାଇଗଣ ଯୋଉଟା କଇଲେ ସେଟା ହେଇଥିବ ମାଛ ହେଇଥିବ କିମ୍ବା ଶୁଖୁଆ ଶୁଖୁଆ ଖାଆନ୍ତିନା?
ହଁ ଶୁଖୁଆ ଖାଏ।
ଶୁଖୁଆକୁ କେମିତି କରିକି ଖାଆନ୍ତି ଆପଣ କହିଲେ ଟିକେ ପ୍ରସ୍ତୁତି ତାର ଶୁଖୁଆର?
ଏ ଶୁଖୁଆଟା ଯେକକୁ ଆମର ଯିଏ ପୋଡ଼ା ହୁଏ ଯେକକୁ କିଇଲେ ବାଇଗଣଟା ମାନେ ପୁଡ଼ିକି ଦଳା ହୁଏ
ଆଜ୍ଞା।
ଶୁଖୁଆଟା ସେରେକୁ ହାଲକା ପୋଡ଼ା ହବ ହାଲକା ସିମିର ପୋଡ଼ା ହେଇକି ତାକୁ ସେରକୁ ଦୋଳିକି ଖାନ୍ ଆଉ ଯେରକୁ ଆପଣ ବଡ଼ି କରିକି ଛେଞ୍ଚେଇକି ବଡ଼ି ମାନେ ଗୋଟେ ଛେଞ୍ଚା ହୁଏ
ହଁ ହଁ ହଁ ଜାଣିଚି ଭାଇ।
ସେରକୁ ସେରକୁ ଶୁଖୁଆକୁବି ଫାଷ୍ଟେ ପୋଡ଼ା ହବ ପୋଢା ହେଇକି ତାକୁ ସେରକୁ ଯେରକୁ ବଢି ଛେଞ୍ଚା ହୁଏ ଏଠି ଲୁଣ ଫୁଣ ଦେଇକି ଲୁଣ ଲଙ୍କା ଦେଇକି ତାକୁ ହାଲକା ଜିରା ଦେଇକି ସେରକୁ ଛେଞ୍ଚିକିବି ତାକୁ ଖାଆ
ଆଛା ଏଇଭଳିଆ ପ୍ରସ୍ତୁତି ବଢ଼ିଆ ଲାଗେନା?
ହଁ ଟେଷ୍ଟେ ତାର ଭଲ ଲାଗେ।
ହଁ ମତେ ଶୁଖୁଆ ଭିତରେ ଭାଇ ଇଲିଶ ଶୁଖାଆଟା ବହୁତ୍ ଭଲ ଲାଗେ ଖାଇବା ପାଇଁ।
ମତେତ ମତେ ଶୁଖୁଆ ଭିତରୁ କଇତଗନେ ସବୁ ଶୁଖୁଆ ଭଲ ଲାଗେ ଯେ ମାନେ ହେଲା ଯେ ସୁକୁଆ ଟିକେ କଣ୍ଟା କମ୍ ଭାରେ ମତେ ସେଇଟା ଟିକେ ଭଲ ଲାଗେ କାଇଁନାଏଟା ଖାଇତେ ଭଲ ଲାଗେ। ଆଉ ଲୁଣି ଶୁଖୁଆ
ହଁ ଲୁଣି ଶୁଖୁଆଟା ବହୁତ୍ ଟେଷ୍ଟି ଚିଙ୍ଗୁଡ଼ି ଶୁଖୁଆ ବଢ଼ିଆ ଲାଗେ ରାବଳ ଶୁଖୁଆଟା ଭଲ ଲାଗେ ଖାଇବା ପାଇଁ।
ଚିଙ୍ଗିଡି ଶୁକୁଆଟା ଭଲ ଲାଗେ ଯେ ଚିଙ୍ଗିଡିରେ ବେଶୀ ବାଲି ବାହାରେ ସେଇଆ ଟିକେ କରତେ ଅସୁବିଧା। ନହନେ ଯେତେ ମୁଁ ଖାଇଚି ଶୁକୁଆ ଚିଙ୍ଗୁଡିଟାରେ ବେଶୀ ବାଲି ବାହାରିବ।
ହଁ ବାଲି ବାହାରେ ତାକୁ ବୋହୁତ ଧୋଇବା ପାଇଁ ପଡେ ଉ ନଖ ଉଷୁମ ପାଣିରେ କି ଉଷୁମ ପାଣିରେ ଭଲରେ ଧୋଇବା ପାଇଁ ପଡେ ନହେଲେ ଭଲ ଲାଗେନ ବାଲି ରଚ ରଚ ସେଥିରେ
ରଚ ରଚ ସେଇ ପାଇଁ ମାଆ ବି ସେକା ଆଣତେ ଏତେ ଭଲ ପାଆନ୍ତିନି ନି କାରଣ ସେଇ ଶୁକୁଆର ବେଶୀ ବାଲି ଆଉ ତାକୁ କରିବା ପାଇଁ ବେଶୀ ଟାଇମ ବି ଲାଗେ।
ଆଚ୍ଛା। ମାଆଙ୍କ ସମୟ କମ ନା ବୋହୁତ କାମ ପଡୁଥୁବ ମାଆ କରୁଥୁବେ ଏକା ପରିଶ୍ରମ।
ଏକା ଏକା ଘର ଲୋକ ନା ଏକା ମାନେ ସବୁ ବୁଝୁଚନ୍।
ଆଉ ଆପଣ ନିଜେ କେବେ ଖାଦ୍ୟ ପ୍ରସ୍ତୁତ କରିଚନ୍ତି ନା ସବୁ ମାଆ କରନ୍ତି ନା ଆପଣଙ୍କୁ ସେମିତି କିଛି ଲାଗେନି?
ନା ନା ନିଜେ ମୁଁ ସେରକୁ କରିନି ମାଆ ତ ସବୁ କରୁଚନ୍। କଥାପି ମୁଁ ମାଆ ପାଖରେ ଯେତଳେ ମାଆ କରନ୍ ମୁଁ ଠିଆ ହେଇକି ଦେଖେ। କେମିତି କିସ କରୁଚନ୍? ଆଉ ସାହାଯ୍ୟ କରେ ଦେଖେ ଶିକେ ଯେ କେମିତି ତରକାରୀଟା ହୋଉଚି ଇଏ ହୋଉଚି।
ଆପଣ ଏ ଯୋଉ ଉମ୍ ବାଲି ପ୍ରନ ଜାଣିଚନ୍ତି କେମିତି ତିଆରିି ହୁଏ? ଖାଇବା ପାଇଁ ବଢିଆ ଲାଗେ।
ନା ସେଟା ମା କେବେ କରିନାହାନ୍
ଆ ମାଆଙ୍କୁ ଯୋଉ ସେ ଯୋଉ ଚିଙ୍ଗୁଡିରେ ଯୋଉ ଖେଞ୍ଚା ହେଇ ନଥାଏ ଗୋଟେ କାଠି କାଠି ଟିଏ
ଚିଙ୍ଗିଡିରେ?
ହଁ ଗୋଟେ କାଠିଟେ ପୁରାଇକି ତାକୁ ଫ୍ରାଏ କରନ୍ତି ଜାଣିଚନ୍ତି ଏଟା କେମିତି କରନ୍ତି?
ମୁଁ ଦେଖିଚି ମାନେ ମୋବାଇଲୁ ଦେଖିଚି କି ଏରାକୁ ମାନେ ବେଁ ତାକୁ ମାନେ ଭଲ କିି ଏଁ ଚିଙ୍ଗିଡି ଟାକୁ ସଫା କରିକି ତାକୁ ଧୋଇକି ତାକୁ ହାଲକା କି ଲୁଣ ହଳଦୀ ଦେଇକି ଗୋଟେ କେରକୁ ମାନେ ବେସନ ବୁଡେଇକି ନେଇକି ସେଟାକୁ ଗୋଟେ ଛା କୁହନ୍ତୁ ମାନେ ପ
ନାଇଁ ମୁଁ କହିଦୋଉଚି ଭାଇ ଶୁଣନ୍ତୁ ହେଲା। ଏଇଟା ଖାଇବା ପାଇଁ ବି ବ ବୋହୁତ ଭଲ ଲାଗେ ପ୍ରସ୍ତୁତି ପ୍ରଣାଳୀଟା ମନେ ରଖନ୍ତୁ କିଛି ନାହିଁ ଛୋଟ ମ। ଚିଙ୍ଗୁଡି ନେଇ ଆସିଲେ ମାଆଙ୍କୁ କହିବ ଭଲ ଭାବେ ଧୁଆ ଧୁଇ କରିଦବ। ତାକୁ ଟିକେ ଉଷୁମ ପାଣିରେ ନବ ଟିକେ ଦଶ ମିନିଟ୍ ଭଳିଆ ତାକୁ ସିଜେଇ ଦେବେ। ସିଜେଇ ଦେଇ ସାରଲା ପରେ ଯୋଉ କାଠିଟା ଆଣିତେ ତାପରେ ଗେଞ୍ଜି ଦେଇକି ତାକୁ ଏମିତି ଦାବି ଦେବେ। ହେଲା ଶୁଣୁଚନ୍ତି ତ। ଦାବି ଦେଇକି ତାପରେ ତାକୁ ଲୁଣ ହଳଦୀ ଗୋଳେଇକି ର ରଖିଦେବେ ଅଧ ଘଣ୍ଟେ ଟିକେ ଲୁଣ, ହଳଦୀ, ଦହି ଟିକେ ପୁଦିନା ଆଉ ଧନିଆପତ୍ର, ରସୁଣ କଞ୍ଚା ଲଙ୍କା ବଟା ହେଇଥିବ ତାକୁ ସବୁ ଗୋଳାଗୋଳି କରିକି ତାକୁ ଘଣ୍ଟା ଭଳିଆ ରଖିଦେବେ। ତାପରେ କଣ କରିବେ ଏଇ ଯୋଉ ଆମର କର୍ଣଫ୍ଲେକ୍ସ ଛୁଆ ଖାଉନାହାନ୍ତି ଭାଇ
ଆଜ୍ଞା ଆଜ୍ଞା।
ହଁ ତାକୁ ଗୁଣ୍ଡ କରିଦେବେ ହେଲା ତାକୁ ଗୁଣ୍ଡ କରି ଦେଇକି ତାପରେ ଆପଣଙ୍କର ଅଣ୍ଡା ଗୋଟେ ଆଣିଥିବେ ତାକୁ ଫେଣ୍ଟି ଦେବେ। ଅଣ୍ଡାରେ ଆଗେ ଚିଙ୍ଗୁଡି ମାଛଟା ବୁଡେଇବେ ତାର ଯୋଉ ଗୁଣ୍ଡ ହେଇଥିବ ତା ଗୁଣ୍ଡକୁ ଏପଟ ସେପଟ କରିଦେବେ। ଲଗେଇ ଦେବେ ତା ଦେହରେ ବୋଳିଦେବେ। ଯେହେତୁ ଅଣ୍ଡାଟା ପାଣିଆ ହେଇଥିବ ନା ଭାଇ ରେସପନ୍ସ ଦିଅନ୍ତୁ।
ବୁଝିଚି ବୁଝିଚି ଆପଣ କୋହୁତୁ ନ ବୁଝିଚି।
ହଁ ରେସପନ୍ସ ଦେବେ ନା ମୁଁ କହୁଛି ତା ସେଟା କରିଦେଇକି ଏପଟ ସେ କରିଦେଇକି କନଫ୍ଲେକସ କୁ ତାପରେ ଛାଣିଦେବେ। ଗରମ ଗରମ ଖାଇବେ ବଢିଆ ଟେଷ୍ଟ ଲାଗିବ ତା ଉପରେ ଟିକେ ଅ ଗୋଲମରିଚ ଗୁଣ୍ଡ କଳା ଲୁଣ ଗୁଣ୍ଡ ପକେଇ ଦେଇେ ଖାଇବା ଆଉ କିଛି ଦରକାର ନାହିଁ କୌଣସି ସସ୍ କି ଚଟନୀ ଯଦି ପାରିବେ ପୁଦିନା ଚଟଣି ଟା କରିବେ ବଢିଆ ଲାଗିବେ ତା ସହିତ ଖାଇବା ପାଇଁ।
ମୁଁ ଏଇଟା ଯେ ଆପଣ ଯ କହିଲେ ଏଇଟା ମୁଁ ଯ ମେଳା କୁ ଯାଇଥିଲି ଆମର ଏଇ ଛଅ ସାତ ମାସ ହେଲା ଯ ଗୋଟେ ମେଳା ପଡିଥିଲା ସେଠି ଚିକେନ ଏରକୁ କରୁଥିଲେ ସେ।
ହଁ ସେଟା ଚିକେନ ଷ୍ଟିକ୍ କୁହନ୍ତି।
ହଁ ଚିକେନ ଷ୍ଟିକ୍ ତାକୁ ସେକୁ କର୍ଣ୍ଣଫ୍ଲାୱର ବୁଡିକି ସେ ରଖିଥିଲେ। ଅର୍ଡର ହେବାକୁ ସେ ତାକୁ ଛାଣୁଥିଲେ ପରା ସେକୁ।
ନାଇଁ ଭାଇ କର୍ଣ୍ଣଫ୍ଲାୱାର ରେ ଦେବେନି ମୋ କଥା ମାନନ୍ତୁ ଅଣ୍ଡା ତା ସହିତ କର୍ଣଫ୍ଲେକ୍ସ କର୍ଣଫ୍ଲାୱାର ଯେତେ କମ୍ ବ୍ୟବହାର କରିବେ ଭଲ। କର୍ଣଫ୍ଲାୱାର ଟା ଭଲନୁହେଁ ବୁଝିପାରିଲେ।
ସେଇଟା ରଉ ଆମର କନଫ୍ଲାୱାର ଦ୍ୱାରା ଯଦି କୋବି ଚିଲି ଏକା ହଉଛି ସେଇା ତ ଖାଇବା ତାହେଲେ ଭଲ ନୁହେଁ।
ନା କର୍ଣଫ୍ଲୱାର ଟା ଦେହ ପାଇଁ ଭଲ ନୁଁ ଆମେ କର୍ଣଫ୍ଲୱାର ଖାଉନୁ ଭଲ ନୁହେଁ। ଛଡା ବି ଖାଦ୍ୟ ପ୍ରସ୍ତୁତ ହୁଏ ବହୁତ ସ୍ଵାଦ ବି ଲାଗେ।
ଆପଣ ଯେଟା କହୁଛନ୍ତି କର୍ନଫ୍ଲେକ୍ସ ସେଟା ଗୋଟେ ଇଏ ରୁ ଦାନାଦାନା ରୁ
ହଁ ସେ ଯୋଉ ମକାର ର ତିଆରି ହଉଛି ଯୋଟା। ହଁ ତାକୁ ଆଣିକି ଛୁଆ ଖାଆନ୍ତି କ୍ଷୀରରେ। ତାକୁ ଆଣିକି ଗୁଣ୍ଡ କରିଦେବେ।
ଗୁଣ୍ଡ କରିକି ଏଟାର ମାନେ ଲଗେଇକି ତାକୁ ଛା
ହଁ ଛ ଛାଣିଦେବେ ବଢିଆ ଲାଗିବ ଆପଣ ଏମିତି ପନିର କରି ଖାଆନ୍ତୁ ଭଲ ଲାଗିବ। ଚିକେନ ଆଣି କରି ଖାଆନ୍ତୁ ଭଲ ଲାଗିବ। ଯାହା ପକୋଡା ଖାଇବା ପାଇଁ ଚାହିଁବେ ସୋୟାବିନ ପକୋଡା କରିବେ ତାକୁ ବି ବହୁତ ସ୍ଵାଦ ଲାଗେ। ସୋୟାବିନ ପକୋଡା
ପକୋଡା ସୟାବିନ ପକୋଡା ମସରୁମ ପକୋଡା ଏ ତ ବହୁତ ପକୋଡା ଅଛି।
ହଁ ସବୁକୁ ଆଗେ କଣ କିବ ମାଆଙ୍କହ ଲୁଣ ହଳଦୀ କଞ୍ଚା ଲଙ୍କା ରସୁଣ ଅଦା ଆଉ ପୁଦିନା ପତ୍ର ଧନିଆ ପତ୍ର ସବୁ ଦେଇକି ଗୋଳେଇକି ରଖିଦେବେ ତେଲ ଅଳ୍ପ ଟିକେ ଦେଇକି ଅଧ ଘଣ୍ଟେ ଭଳି ଗୋଳେଇକି ରଖିଦେଇକି ତାପରେ ଯୋଉ ଅଣ୍ଡା ଟା ଫେଣ୍ଟି ଥିବେ ସେଇ ଅଣ୍ଡାରେ ବୁଡେଇକି ସେଇଥିରେ ଯୋଉ ଗୁଣ୍ଡରେ ଗୋଳେଇ ଦେଇକି ଛାଣିବେ।
ଆଚ୍ଛା।
ବଢିଆ ଲାଗିବ।
ନିହାତି ଆପଣ କରୁଛନ୍ତି ଯେହେତୁ ଜାଣିଥିବେ ଆଉ ବେଶୀ
ନିଶ୍ଚିତ ଆପଣ ଯେହେତୁ ଛୋଟ ଭାଇ କେତେବେଳେ ଆସିଲେ ସମୟ ପାଇଲେ ଘରେ କଲେ ଆପଣ ଖାଇବେ ଆଉ।
ହଁ ନିହାତି ନିହାତି।
ଆଜ୍ଞା। ଭାଇ ଏତିକିରେ ରହିବା ପୁଣି ଆଗାମୀ କେତେ ସୁଯୋଗ ପାଇଲେ କଥାବାର୍ତ୍ତା
ଠିକ୍ ଅଛି ଠିକ ଅଛି ମୋର ମାର୍କେଟକୁ ଯିବାର ଅଛି ଜୟ ଜଗନ୍ନାଥ।